ହ୍ୟାଲୋ ଶୁଭୁଚି?
ଶୁଭୁଛି।
ଶୁଭସକାଳ।
ଆଉ ସବୁ ସରିଲାଣି?
ହଁ ହଁ ସବୁ ସରିକି ଖାଇବା ପିଇବା ସବୁ ସରିକି ବସିଛି ଆଉ।
ଓ ହୋ ହ ମୋର ବି ସବୁ ସରିଲାଣି ଖାଇବା ମାନେ ସରିଯାଇଛି, ଟିଫିନ୍ ସରିଯାଇଛି ସକାଳର।
ହୁଁ।
ଆଉ ଘରେ ଏକା ଅଛ ନା କୁଆଡେ ଯାଇଚ ବିଲାବୁଲି ହଁ ଗରମ ହଉଛି ନା ଗରମ ରହିଲେ।
ହଁ ପୁରା ଗରମରେ ଶୀତ ଦିନ ହେଇଥିଲି ସିନା ବୁଲାବୁଲି
ହଁ ତମର ସେ ଗଟେ କଣ କଣ ଏମିତି ଅଛି ମାନେ ବୁଲିବା ଜାଗା ଯାକ ଯେମିତିକି ଯାଇ ହବ।
ଆମର କନ୍ଧମାଳରେ
ହଁ ଯୋଉଠି ବି ତମେ ଆଖାପାଖି ଜାଗା ଜାଗା
ହଁ ଆମର ଫୁଲ ଆଣି ଏରେ ପାଖରେ ଜଳପ୍ରପାତ ଅଛି ବହୁତ ସାରା। ପୁତୁଡ଼ି ଜଳପାତ ପର୍କଜର ତାପରେ ଗଲୁ ଉର୍ମାଗଡ କାଟ୍ରାମାଲା ଆ ଯଉ ଫୁଲବାଣ ପକାପାଖି ଓହୋ।
ତମେ ଯାଇଚ
ହଁ ଆମ ଘର ସେ ପାଖରେ ସବୁ ଯାଇଚ ଆମେ।
ଓହୋ ହୋ। ମାନେ ସବୁ ଜାଗା ଯାଇକି ବୁଲି ଦେଇକି ପଳେଇ ଆସିଛ ନାଇଁକି।
ତାପରେ ଜି ଉଦୟଗିରି ଜାଣିଥିବ ଆମର ମୁକ୍ଲିଙ୍ଗିଆ ପାହାଡ।
ମୁକ୍ଲିଙ୍ଗିଆଟା ଜାଗାଟା ଯଉ ହୁଁ ହୁଁ ହୁଁ ସେଇଠି ମାନେ ସେଇଟା ଏଇ ଯୋଉ ମୁକୁଲିଙ୍ଗିଆ ଟା ସେଟା ବର୍ଷା ସୀତା ଦିନ ଗଲେ ସେଇଟା ଠିକ୍ ସେ ଯେଉଁ କୁହୁଡ଼ିଟା ରହୁଛି ନା ସେଇଟା ଶୀତ ଦିନ ଗଲେ ସେମିତି କୁହୁଡ଼ି ହେଇକି ରହୁଛି।
ବର୍ଷା ଦିନ ବି ଶୀତ ଦିନ ବି ବର୍ଷା ଦିନ ଗଲେ ବର୍ଷା ହେଇଥିବ କହିଲେ କୋଉଡିଟା ତାପ ପରେ ବର୍ଷା ପରେ ପରେ ଆସୁଛି ଆଉ ଶୀତ ଦିନ ଗଲେ। ଭଲ ହଉଛି ଆଉ ବେଶୀ ଆଉ ବେଶୀ କୋଉଠି ଜଣ ଜାଣିବାକୁ ଗଲେ ଶୀତ ଦିନ ପୁରା ରା ରୁ ଯିବାଉ ପଡୁଛି।
ହଉ ମାନେ ଟିକେ ସକାଳୁ ଟିକେ ଉଠିକି ଯିବ ଯେ ତମେ ସେଇଠି ଦେଖିପାରିବ। ଜଉଦୟ
ହଁ ମାନେ ଯେତେବେଳେ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଉଦୟଟା ହେଲା ବେଳକୁ ସେତେବେଳେ ଭିଉଟା ବୁଢିଆ ଲାଗବ।
ହୁଁ ହୁଁ ହୁଁ ସେଇଠାକୁ ଯାଇକି ବଢିଆ ଫଟୋ ସବୁ ଉଠାଇକି ଆ ଫଟୋ ଯାକ ମୁଁ ଦେଖିଛି ହେଲା ଆମ ସାଙ୍ଗମାନେ ସବୁ ଯାଇଛନ୍ତି। ସେ ଫଟୋ ଯାକ ମାନେ ନା ନା। ମୁଁ ହୋ ଯାଇନି ମୁଁ ମୁଁ ଯିବି ବୋଲି ହେଇକି ଅଛି ଯେ ଯାଇନି ଆଉ ସେରାତ ପୁଣି ସେ ଜାଗାକୁ ପାଇଁ ଜଣେ କି ଦି ଜଣ ଏତି ତ ଯାଇ ହବନି ନା ଗୋଟେ ଦରକାର କେତେ ଜଣ ଗୋଟେ ମାନେ ଗୋଟେ ଗୋଷ୍ଠୀ ହେଲେ ହିଁ ଯାଇହବ ସେ ଜାଗାଟା ହୁଁ ଠିକ ଠିକ ଆଉ ବର୍ଷା ଦିନେ ଗଲେ ବି ଏତେ ମଜା ଲାଗିବନି। କାହିଁକି ଏପଟେ ବର୍ଷା ହେଇଥିବ।
ଁ ଆମେ ବର୍ଷା ଦିନ ଯାଇଥିଲୁ ଯେ ସେଇଟା ପୁରା କାଦୁଅ ହେଇକି ଗାଡି ଚକ ପୋକ ଖସୁଛି ତାପରେ ପୁରା ଉଦା ହେଇ ଦେଖ।
ଓହୋ ହୋ ଠିକ୍ ଅଦା ହେଇଥିବ ସେ ରାସ୍ତା ଯାକ କାଦୁ ହଉଥିବ ପୁଣି ଗାଡି ମଟର ବି ସେପଟେ ଯାଉଥିବ ଆସୁଥିବ। ହୁଁ ଶୀତ ଦିନଯାକ ଗଲେ ଠିକ
ହଁ।
ଆଉ ଏଇ ଯୋଉ ଜଳ କଣ?
ଶୀତ ଦିନ ଗଲେ ଟିକେ ଭଲ ଲାଗିବ ଆଉ।
ହଁ ଶୀତ ଦିନ ଥିଲା ଭୋଜି କରିଯିବା ମାସ ଟା ବିକି ନାହିଁ। ସେଇ ମାସରେ ହିଁ ପ୍ରାୟ ସମସ୍ତେ ଯାଆନ୍ତି ନା।
ଦାରିଙ୍ଗବାଡ଼ି।
ସେଇଟା କଣ ସତରେ ସେଠି ବରଫ ପଡ଼ୁଚି।
ହଁ ସେଇଠି ପଡିଥାଉଛି ଫୁଲବାଣୀ ରେ ବି ପଡିଥାଉଛି ବେଳେ ବେଳେ
ନାଇଁ ବରଫ ପଡିିବା କଥା ତ ମୁଁ ଜାଣିନି କିନ୍ତୁ ସେ ଯୋଉ କା ପର ଟିକେ ପଡୁଛି ସେଇଟା ମୁଁ ଜାଣିଚି।
କ ହଁ ରାତିରେ ବେଶୀ ଶୀତ ହେଇଥାଉଛି ସକାଳେ ଉଠିଲା ବେଳକୁ ଏମିତି ବରଫରୁ ପରସ୍ତ ଯାକ ଥାଉଛି ଗାଡି ଉପରେ ନ ଯଦି କଣ ଜିନିଷ ବାହାରିଥିବ
ଆଚ୍ଛା ଆଚ୍ଛା ଓହୋହୋ ଠିକ ହଁ ସେଇଟା ତ ଓଡ଼ିଶାର କାଶ୍ମୀର ସେଇଟା ତ ମୋ ମୁଁ ଜାଣିଛି ଆଗରୁ ବି
ହୁଁ ଦାରିଙ୍ଗ ଦାରିଙ୍ଗବାଡି ଦାରିଙ୍ଗବାଡି ହଁ ଦାର ଦାରିଙ୍ଗବାଡି ଆମର ଝିଅ ଦେଇକି ଫୁଲ ଆଣିଲୁ ସବୁ ଆଣିଲୁ।
ହୁଁ ସେଇରା ଗୁଡ଼େ ପୁରା ପାପ ପ୍ରାକୃତିକ ପରିବେଶରେ ପୁରା ଭରପୁର ମାନେ ସବୁ ପ୍ରକାର ବଢିଆ ବଢିଆ ଜାଗା ଜାଗା ଅଛି ଦେଖ ଦେଖିବା ପାଇଁ ଭୋଜି ଫୋଜି କରିଯିବା ପାଇଁ ବି ଭଲ ଅଛି।
ହଁ ଅଁ
ଗଛଲତା ଅଛି ନା ସେଥିପାଇଁ। ଆଉ ଏବର୍ଷ କୁଆଡେ ଯାଇଥିଲ ତମେ ଭୋଜି କରିବା ପାଇଁ।
ଏ ବର୍ଷ ଭୋଜି ତ ସେ ଯିବ ଦେକିରି ଲାଇନ ଘରିକା ଯାଇଥିଲୁ ଗୋଟେ ପ୍ରପାତ ବାହାରିଥିଲା ନୂଆରେ
ଜିଉଦୟଗିରିରେ କୌଣସି ଜଳପ୍ରପାତ ଅଛି କି ମୁଁ ତ ଶୁଣିନି।
ଜି ଉଦୟଗିରି ନାଇଁ ରାଇକିଆ ଗଲା ବାଟରେ ଏ
ଏ ଯୋଉ ଏଇଟା କହୁଛ କି ଏ ଯୋଉ କଣ?
କଣ ନା ନା ମଣ୍ଡାସର ନାଇଁ ସେଇଟା ତ ମଣ୍ଡାସର ରାଇକିଆ ଭିତରେ। ଆଉ ଗୋଟେ ରାଇକିଆ ଯିବା ରାସ୍ତାରେ ସେ ଘାଟି ମଝିରେ ଗୋଟେ ଏ ନୂଆରେ ବାହାରି ନଥିଲା।
ଘାଟି ଆ ନା ମୁଁ ଜାଣିବିନି। ତମେ ଯଦି ତାର ନାଁ କହିବ ବଲେ
ଜି ଉଦୟଗିରି ରୁ ରୁ ବାହାରିକି ରାଇକିଆ ଗଲା ବାଟରେ ସେ ବାଟରେ ଗୋଟେ ପଡୁଛି ଘାଟି ମଝିରେ ପଡୁଚି।
ଓହୋ ମାନେ ଆଗରୁ ନଥିଲା ଏବେ ଏବେ ସେଟା ହେଇଛି କି?
ହଁ ଏବେ ଏବେ ହେଇଛି ଏବେ ଗୋଟେ ବର୍ଷେ ଦି ବର୍ଷ ହଉଛି।
ଓହୋ ନା ନା ଜାନି
ସିଆଡ଼କୁ ଯାଇଥିଲୁ ନୂଆ ବର୍ଷରେ ତାପରେ ଆମର ନୂଆବର୍ଷ ଜାନୁଆରୀ ପନ୍ଦର ଆଡେ ଯାଇଥିଲୁ ଆମର ଭୁବନେଶ୍ଵର କର ଲାଇନ।
ଓହୋ ହୋ ଆଚ୍ଛା ଆଛା ତାହେଲେ ତମର କଣ ଏମିତି କେମତି ଯାଉଚ। ଅଁ ଗ୍ରୁପ ହେଇକି ଯାଉଛ ନା କେମିତି?
ହଁ ଆମେ ଯାଇଥିଲୁ ଛଅ ଜଣ ତିନିଟା ବାଇକ ରେ ଦୁଇ
ହୁଁ ହୁଁ ହୁଁ ଆଚ୍ଛା ଆଛା ସାଙ୍ଗ ମାନଙ୍କ ସହିତ ତାହେଲେ ଆଉ ନାଇଁ କି
ହଁ ସାଙ୍ଗମାନେ ନେଇକି ଆଉ
ଓ ହୋ, ସେଇଟା ତ ଶୀତ ଦିନ ତ ଭୋଜି ଗୋଟେ ପଡିବ ଏକା ଯାହା ହେଲେ ବି।
ଚିଲିକା ପୁରୀ କୋଣାର୍କ ତାପରେ ଆମର ଗଲେ
ମାନେ ଏତେ ଦୂର ତମେ ସବୁ ବାଇକ ରେ ଯାଉଚ।
ହଁ ଅଁ
ଓହ ବାଇକ ରେ ଗଲେ ମାନେ କଣ ପୁରା ଭଲସେ ସୁବିଧା ହବ ଜୁଆଡେ
ଯୁଆଡେ ସିଆଡେ ଯାଇହବ ସ
ହୁଁ ହୁଁ,
ଆଚ୍ଛା ଆଚ୍ଛା। ଆମେ ଆମେ ଆଖପାଖ ଜାଗା ଜାଗା ଖାଲି ଯାଇକି ଆସୁଛୁ। ବେଶି ଦୂର ଯାଉନୁ ଆମେ ଆମର ବି ଏପଟେ ଅଛି ବୁଲାବୁଲି କରିବା ଜାଗା ଯାକ ବି। ଏବେ ଆଉ ଯାଉନୁ ଆଗରୁ ଟିକେ ଗୋଟେ ଦି ବର୍ଷ ପୂର୍ବରୁ ସବୁ ଯାଇଥିଲୁ କାହିଁକିନା ଏବେ ମୁଁ ବାହାରେ ରହୁଛି ନା ସେଥିପାଇଁ ଆମେ ଯାଉନି ଆଉ।
ଆମର ପ୍ରତ୍ୟେକ ବର୍ଷ କୁଆଡେ ନା କୁଆଡ଼େ ପଡ଼ି ଯାଉଛି।
ହୁଁ ହୁଁ ହୁଁ ହୁଁ। ତମ ଘରେ କିଏ କିଏ ଅଛନ୍ତି?
ଅଛନ୍ତି ସବୁ ବାପା ମା ଭାଇ ମୁଁ।
ଓ ହୋ ହୋ।
ଆଚ୍ଛା ଆଚ୍ଛା ତମ ଭାଇ ତମ ସାନ ଭାଇ ନା ତମ
ବଡ଼।
ଓ ହୋ।
ଓ।
ଆଉ ଖାଇବା ପିଇବା କେତେବେଳେ ହବ ତାହେଲେ ଆମର ଆମର ତ ଅଛନ୍ତି ମୋର ଭଉଣୀମାନେ ଅଛନ୍ତି ଆମର ଭାଇ ଗୋଟେ ଅଛି। ମା ବାପା ଅଛନ୍ତି ଆମେ ଏଠି ମାନେ ସେମାନେ ରହୁଛନ୍ତି ଗାଁ ରେ କିନ୍ ନ୍ତୁ ଆମେ ମାନେ ସବୁ ପଢାପଢ଼ି କରିଛନ୍ତି ନା କିଏ କୁଆଡେ କରିଛି ସେଥିପାଇଁ ଏମିତି ଖାଲି ଆସିଥାଉଛୁ କେବେ କେବେ କୌଣସି ପର୍ବପର୍ବାଣି ହେଲା କି ଭୋଜି ଭୋଜା ହେଲା ବେଲେ ଆସିଥାଉ। ନହେଲେ ଏ ଅଛନ୍ତି ସମସ୍ତେ ଗାଁ ରେ ଅଛନ୍ତି ଆମେ ବାହାରେ ରହୁଛୁ।
ହୁଁ ହୁଁ। ଭଲ ଆଉ।
ଆଚ୍ଛା କଣ?
ଆଉ ଏବେ କଣ ହଉଛି ରୋଷେଇ?
ହେଇନି ଆରମ୍ଭ।
ହଁ ହଁ ଟାଇମ ତ ହଇ ଗଲାଣି। ଏବେ ଷ୍ଟାର୍ଟ ହଉଥିବ।
ହେଇଛି ଭାତ ଡାଲି ହେଇଛି
ଆଚ୍ଛା ଆଚ୍ଛା ତମକୁ କଣ ଆସୁଛି ରୋଷେଇ କିଛି ଆସୁଛି। ହଁ ହଁ। କିନ୍ତୁ ଭଲ ବନଉଥିବା ବେଲେ ନନଭେଜ ଟିକେ ଅଧିକ ବନାନ୍ତି ନାଇଁ।
ହଁ ହଁ ବିରିୟାନୀ।
ଓ ହୋ ହୋ ବିରିୟାନୀ ଯେ ଘରେ ବନେଇଲେ ଟିକେ ଏତେ ଭଲ ହଉନି ବିରିୟାନୀ ଟା।
ହଉ।
ମାନେ ସେ ନା ଘରେ ବନେଇଲେ ଟିକେ ଭଲ ହଉନି ତ। ନା ମୁଁ ଖାଇଛି କେତେ ଜାଗା ଯେମିତି ଘରେ ବନେଇଲେ ଟା ହେମତି ଲାଗୁନି। ଓ ହୋଟେଲ ଜାଗାରେ ଯେମତି ଖାଉଛୁ ଆମେ ସେମିତି ତ ଲାଗୁନି ସେଇଟା ଟିକେ।
କା ଟ୍ରାଏ କରିବ।
ହଉ ହଉ ଧନ୍ୟବାଦ ଘରେ ବନେଇଲେ କଣ ହଉଛି କି ଆମେ ବହୁତ ମାନେ କମ ପରିମାଣରେ ବନେଇ ଥାଉଛୁ ନା। ତ ଏତିକି ମସଲା ଦେଲତା ଯେ
ଆମେ ବନେଇଥାଉଛୁ ଆମେ ବନେଇଥାଉଛୁ ସେ ଆମେ ସାଙ୍ଗ ସାଥି ପାଞ୍ଚ ଛଅ ଜଣ ଯାହାହେଲେ ମାସକୁ ଥରେ ଦିଥରେ ହେଇ ଯାଉଛି ଆମର। ନାଇ ନାଇ ଚିକେନ ବିରିୟାନୀ
ହଁ। ସେ ବିରିୟାନୀ ରୁ ଭଲ ଦବ ସାଧା ସାଧା ଭାତ ଆଉ ଚିକେନ ତରକାରୀ ଖାଇଲେ ଆହୁରି ଭଲ ଲାଗୁଚି।
ହଁ ହଁ।
ହଁ ମୁଁ ତ ସେ ଅ କ୍ୟାଫେ ଯାକ ଗଲେ ବି ମୁଁ ବିରିୟାନୀ ଏତେ ମୁଁ ପସନ୍ଦ କରୁନି। ମୁଁ ସେ ସାଧା ଭାତ ଆଉ ଏକ୍ସଟ୍ରା ଚିକେନ୍ ପଛେ ଖାଇଥାଉଚି। ଖାଉଚୁ ଭଲ ଲାଗୁଚି ଏମିତି ନାଇଁ ଭଲ ଲାଗୁନି ଉଁ ସବୁବେଳେ ଏକା
ହଁ। ସେ ଏଟା ସବୁବେଳେ ଲାଗୁ ହୁଏ ବେଳେ ବେଳେ ଖାଲି ଆଉ
ହଁ ଏମିତି ମାସକୁ ଥରେ ଖାଇବା କଥା କିନ୍ତୁ। ମାସକୁ ଥାରେ ଖାଇଲେ ଠିକ୍।
ଖାଇଲେ ଭଲ ଆଉ।
ହୁଁ ଠିକ ଠିକ ହଉ ଠିକ ଅଛି। ତାହେଲେ ମୁଁ ଯାଉଛି ମୋର କାମ କରିବି ତମେ ତମର କାମ କର ଆଉ ତାହେଲେ। ହଁ ଦେଖୁଛି ରୋଷେଇ ଏବେ ତ କରିବିନି କିନ୍ତୁ ପରେ ଅଛି ଟିକେ କାମ ଆଉ ଟିକେ କାମ ଅଛି ଅଲଗା କାମ ଟିକେ।
ଓ ହୋ। ହଉ ହଉ ହଁ ହଁ।